ତା ତୁ ସିଆଡୁ ଲଗଉଥିଲୁ?
ଅଇନା ଟି?
ହଁ। ଆଉ ମୁଁ ଇଆଡୁ ମାରୁଛି ମୁଁ କହିଲି ତୁ ବୋଧେ କହିଲୁ ମାରିବାକୁ ବୋଲି ଉ ଏବେ
ନାଇ ମୁଁ କହିବି ଇଆଡୁ ଗୋଟେ କଲ ହେଇଯାଉ ତାପରେ ଦେଇ ଗୋଟେ କଲ ମାରିଦବ ଏମିତି ହେଇଗଲେ ହେଇଯିବ। ହଉ ତା ଶୁଣୁନୁ ମୁଁ କହିଲି ମା ଆଉ ମୋ ଆମର ଯେମିତି ପ୍ରିୟ ମୋ ବାପା ଥିଲେ ଆଉ ସୋମୁ ଭାଇର ବି ପ୍ରିୟ ବାପା ଥିଲେ।
ହଁ।
ଆଉ ଏତେ ସୋମୁ ଭାଇର ଖୋଦ୍ ଶାଳୀ ହୋଉଛୁ ଆମେ ଦି ଜଣ। ଶୋମୁ ଭାଇ ତ ହସି ହସି ଗଡିଲା। ମୁ କହିଲି ଭାଇ ସ ତ କହିଲ ଆଉ ତମ ଶାଳୀ ଟା କିଏ? ନା ତମେ ତ କହିଲ ଆଉ ମତେ ତ ଉଷ୍ମ ଯାଗା ରେ କିଛି ନାହିଁ ଆଉ।
ମୁଁ କହିଲି ଆଉ କଣ ନେଲା? ପୋଇ ନେଲା ଛୁଇଁ ନେଲା।
ପୋଇ, ଛୁଇଁ ଖଡା ଦିଟା ଆଉ କଖାରୁ ଡଙ୍କ ଟିକେ।
ନା।
ଆଉ କଦଳୀ ଗଛ ଗୋଟାଏ ନେଲେ।
ହଁ।
ହଁ। ସେ କଦଳୀ ଗଛ ଖୋଳି ଖୋଳି ବି ମନା କଲା ତାଙ୍କର ଅଛି ବେଲି। ମୁଁ କହିଲି ଭାଇ ଭୃସଙ୍ଗ ପତ୍ର ଦିଟା ନିଅ। ଆଉ ଦେଖ ଭାଇ ଜେଗା ବାଡି ଆମର କଣ ଏଠି ଅସୁବିଧା
ହଁ।
ଆଉ ଦେଇର ତ ଦେଖିଲେ ଜେଗା ବାଡି, ମୋର ତ ଜାଗା ବାଡି କିଏ ଭୋଳ ବାବୁ ଘରେ ରହୁଚି?
ହଁ।
ହଁ।
କଣ କହିଲା?
ଭାଇ ହସିଲା। ଦେଇ ଆଉ ଗୋଟେ କଥା ତତେ ତୁ ମୁଁ କହିଦେଲି ତୁ ମତେ ମନେ ପକେଇବୁ।
ହଁ।
ଯୋଗୀ ମହାନ୍ତି କଥାଟା ଖାଲି ଟିକେ ମନେ ପକେଇବୁ। ଏତେ ତ ଗପି ବନି।
ଅ ହ।
ହୁଁ, ତାପରେ ଭାଇ ତଥାପି ସେଇ ଅରୁଆ ଭାତ।
ହେ ଯା।
ଅରୁଆ ଭାତ
ଛି ସେ ସେ କାଟିବ, ଟିକେ ନାକୁ ପିଆଜ କାଟିବ। ହଁ।
ଅରୁଆ ଭାତ କୁ ଡାଲି।
ହଁ।
ପାମ୍ପଡ ବଢିଆ ସବୁ ଟେଷ୍ଟ ହେଇଥିଲା। ସେଥିରୁ ତରକାରୀ ମୁଁ ଟିକେ ଟିକେ ଖାଇଛି। ଭାତ ସେ ସବୁ ଖାଇଛି ସେ। ଦେଇ ସେ ମତେ କହୁଥିଲା। କହିଲା କିଛି ଆଣିବା ଦରକାର ନାହିଁ ମୁଁ ଭାତ, ଡାଲି ଟିକେ ଆଳୁ ଦବୁ। ମୁଁ କହିଲି ଭାଇ ମୁଁ କଣ ଆଳୁ ସିଝେଇଛି।
ହଁ।
ତମେ ଏମିତି ଖାଇଲେ ମତେ ଭଲ ଲାଗିବନି। ଜଣେ ଗୋଟେ ଶାଳୀ ଘରୁ ଯାଇଚ। ଆଉ ତମେ ଜାଣିଚ ମୋ ବାପାର ସବୁବେଳେ ଆଶୀର୍ବାଦ ଆମ ଉପରେ ଅଛି। ମାନେ ମୋ ବାପା ସବୁବେଳେ କହିବେ ଝୁଅ ବନ୍ଧୁ କାହାକୁ ମିଳନ୍ତିନି। ଆଉ ବନ୍ଧୁକୁ ଯେତେବେଳେ ଆସିବ, କିନ୍ତୁ ଚର୍ଚା ସମ୍ମାନ ସହିତ ଛାଡି ଛାଡ଼ିବ। ଆଉ କାହାକୁ ଉପାସ ଆମେ ଦି ଭଉଣି ହଁ ଆମେ ଦି ଭଉଣୀ ମାନେ ଆମର ଲୁଣ ଥାଉ ତୁଣ ଥାଉ। ଆମେ ଦି ଭଉଣୀ କାହାକୁ ଉପାସ୍ ରେ ଛାଡିବାକୁ ଭଲ ଲାଗେନି। ତାପରେ ସୋମବାର ରବିବାରେ ଟିକେ କଲି। କହିଲି ଭାଇ ଆଉ ତମେ ଚା ପିଇବନା। ଆଉ ତମେ ତ ଚିନି ପକା ପିଉନ ଆଉ ଟିକେ ପିଅ। ଭଲ ଲାଗିଲା ଟିକେ। ଆଉ ଏ ସବୁ ଜିନିଷ ଟିକେ ଗରମ ପାଣି ପିଅ ଭଲ ନା ଆଉ। ମୁଁ କହିଲି ଭାଇ ଆଉ କଣ ସବୁ ଗପିଲେ। ଏ ରାହୁଲ କାଇଁ ଗଲା ହାରି। ମୁଁ କହିଲି ଭାଇ ସିଏ ତ ଡିଆଁ ଡେଇଁ ପ୍ରୋଗ୍ରାମ ରବିବାର ଆଜି ଥିଲା।
ହଁ।
ଆଉ ତ ବଡମାନେ ସବୁ ବସିଗଲେ ମୋ କ୍ଵାଟରରେ।
ଆଁ।
ଆଉ ଭଲ ଲାଗିବ ନାହିଁ।
ହାଁ।
କଣ ସେ ଭାଇ ଭଉଣୀଙ୍କର ଆଲୋଚନା
ହାଁ।
ହିଲି ହିଲି ହେଇକିନା ଗଲା ଭାରି। ହେଲା।
କହିଲିନି ମୁଁ କହିଲି ଏତ ବ୍ୟାଗ୍ ପତର ନେଇକି ଯାଇଥିଲା ଆ-ଆଇଲା କାହିଁକି।
ତାକୁ ବା ଦେଇ ଏ ଉଁ ରୁମଟା ଶାନ୍ତି ଲାଗିଲା ନାଇଁ ବୁଝିପାରୁନୁ।
ହଁ ଯାହା କହିଲୁ।
ହଁ ତା ମଉସା ଖଟରେ ପଡିଥାନ୍ତା। ଇଏ ମଉସା ଉପରେ ଗୋଡ ଦିଟା ଥୋଇଥାନ୍ତା। ହେଁୟା ହଁ। ମଉସା ତା ଉପରେ ଥୋଇଥାନ୍ତା। ଶୋଇଥାନ୍ତେ ସବୁ ଗପ ସପ ହେଇଥାନ୍ତେ।
ତୁ କହିଲୁ ନାଇଁ ସୋମୁକୁ ଏଇ କଥା।
ମୁଁ ବା କହିଲି, ମୁଁ କହିଲି ଉଁ ମୁଁ କହିଲି ତାର ଦୁନିଆର ସାଙ୍ଗ ଆଉ ଦେଖିଲି ନାହିଁ। ତା ବାପା ତା ମଉସାକୁ ତା ସାଙ୍ଗ ହଁ। ତା ପରେ ମୋ ଭାଇ କଥା ଗପିଲି କୁନି ଭାଇ କଥା। ମୁଁ କହିଲି ଇଁ ରାମଚନ୍ଦ୍ରକୁ ଅଁ ଭଗବାନ ଯିଏ ଦିନ ରାତି କରୁଛି ସେ ସବୁ ଦେଖୁଛି। କି ଛି ଇଏ କରୁନି। ଆଉ ଦେଇ ମୁଁ ତତେ ଅଇନା କହିଲା ବେଳୁକୁ ମୋ ଆଖିରୁ ଲୁହ ଆଉ ଆସିଯାଉଛି। ମୁଁ କହି ଲି ମୁଁ ଜାଣିଛି ମୋ ଭିଣେଇ କଣ। କାରଣ ମେନ୍ ମାଫଦର ସାକ୍ଷୀ ହଉଛି ସବୁ ମୁଁ।
ହୁଁ।
ହେଲା।
ହାଁ।
ଆଉ ସିଏ କୋଉ ଟାଇପର ମୋ ସ୍ଵାମୀ କଥା କହିବ ମୁଁ ବିଶ୍ଵାସ କରିବି। ମୋ ସ୍ବାମୀ ଦି ପଦ କହିପାରିବ ତୁଲେଇ ପାରିବ ଇଏ କରିପାରିବ, କିନ୍ତୁ ସିଏ ନିରୀହ ଲୋ
ହଁ।
ଏଇ କଥା ସବୁ ଗପିଲି। ଆଁ ଆଖିରୁ ପାଣି ଭୋଇଗଲା ବା ମୋର।
ଏ ସୋମୁକୁ କହିଲା ଠୁ କଣ କହିଲା?
ମୁଁ ବା କହିଲି ମୋ ଆଖି ଛଳଛଳ ହେଇଗଲା। ମୁଁ କହିଲି ଭାଇ ସେ ସମ୍ ପର୍କ ବିଷୟରେ ତମେ ତ ତମଠାରୁ ମୁଁ ଅଧିକା କଣ କହିବି।
ହଁ।
ଆଉ ଆମ ଏଇ ଦି ଭଉଣୀ ଭିତେରେ ଅନେକ ବାଡ ସୃଷ୍ଟି ଆସିଗଲାଣି ଆଉ କିଛି ନାହିଁ।
ହଁ।
ଆଉ ଆମେ ଜୀବନରେ ଯେତିକି ଯେତିକି ଦୁଃଖ ସହିଲେଣୁ ଜୀବନରେ କିଏ କାହାର ସହିଲାଣି କହିଲୁ? ଅଁ। ତୁ ଯୋଉ ଆଜି ସକାଳେ ମତେ ପଦଟା କହିଛୁ, ମୁଁ ଖାଲି ଅନୁତାପ କରୁ ଚି ସେ କଥାର୍ ପଦଟା।
କୋଉ କଥା?
ଆଉ
ନାଁ ମନ ଶାନ୍ତି ନାହିଁ।
ନାହିଁ ବା।
ନା।
କଣ ପାଇଁ ମୁଁ କିଛି ଜାଣିପାରୁନି ବୁଝିପାରୁନି କି
ହଁ ମୁଁ ବି ଜାଣିପାରୁନି।
ଦେଇ ଜାଣିଛୁ ଟି ମୋର ଗୋଟେ ଅପୋଜିଟ କୁ ଆସିଗଲାଣି।
କଣ?
ମାନେ ମୁଁ କଥା କହୁଛିୁ ବା ବାଚାଉଳା ହେଇଯାଉଛି। ତୁ ଯୋଉ କହୁନୁ ତୁ ସାଇଲେନ୍ସ କାଇଁ ବେଳେ ବେଳେ ରହିଯାଉଛୁ ମନ ପଡୁନି କଥା।
ଆଉକୁ ପାଗଳି କରି ଦବ କିଲୋ ହେଲେ ସେ।
ହଁ ନାଇଁ କେବଳ ଏ କଥା ଟା ସେ କ୍ୟାଚ କରୁଛି ମୋ ଛୁଇଁନା।
ହଁ।
ହଁ ସବୁବେଳେ ମୋ ଚୁଇଁନା ବା କହୁଛି ମାମା ସେଇଟା ମାନେ କଣ?
ହଁ।
ଏଇଟା ମାନେ କଣ ହଁ। ହଁ ତ ମନ ପଡୁନି ମୁଁ କଣ କରିବି କହିବି କାହାକୁ। ହଁ। ନ କଥା ଟା ମୁଁ ଏତେ କହିଲି ବି ସମ୍ବେ ମୋ ଆଖିରୁ ଲୁହ ଆସିଗଲା। ମୋ ବାପା ଏତେ ଗେଲ ବର୍ଷରେ ବଢେଇଥିଲେ କେବେ ଆ ଆମେ ଜାଣିିନଥିଲୁ ଆମ ଦି ଭଉଣି ଜୀବନରେ ଭାଇ ଏମିତି ଆସିବ ବୋଲି। ହେଲା ହଁ। ଆଉ ଏତେ ଅଲିଅଳୀ ରେ ଭାଇ ତମକୁ ଆମେ ଯେମିତି ଗୋଟେ ମିଠା ପଦରେ ଡାକୁ କାହାକୁ ଆମେ ଡାକି ପାରୁନୁ ନା କାହାକୁ ବି ମନ କଥା ଟା କହି ହୁଏନି।
ସେଇଆ ହଁ ସତ କଥା ଯେମିତି ଆମେ ତା ସାଙ୍ଗେ ସବୁ ସେୟାର କରୁନା।
ନ ସୋମୁ ଭାଇ ବି ଯୋଉ ପଦ ଟା ଶୁଣିଥିବେ
ହଁ ହଁ।
ତେତେ ସବୁ କଥା କହିବି ବା ହଁ। ମୁଁ କହିଲି ଭାଇ ଯାହା ମୋ ସ୍ଵାମୀ ଦିନାହାନ୍ତ ଯାହା ପଇସା ପତ୍ର କଥା ଛାଡ। ମୋ ଭିଣେଇକି ଯୋଉ ଏମିତି କଲା ମତେ ସେଇଟା ବେଶୀ ବାଧିଛି ମୋ ଆଗରେ ମୋ ଭଉଣୀ କି। ହ୍ନା
ମିଲି ସୋନୁ ପୋଇ ଫୋଇ ଦେଖି ଭାରି ଖୁସି ହୋଇଜାଇଥିବ ଦେଶୀ ଜିନିଷ।
ହଁ ମନା କରୁଥିଲା ବା।
କଣ କହୁଥିଲା?
ମନା କରୁଥିଲା କହିଲା ନାଇଁ ମୁଁ ନେବି ନାଇଁ ଅବି ଏଇନା ଦେଖିବ ଆଉ କେତେ କଡୁ ବାହାର କରିବ ମୁଁ କହିଲି ତମେ କହିବ ଯେ ଇଏ ଛିଡା ହେଇଥିଲେ ବାଟରେ ଧରିକି।
ହଁ।
ହୁଁ।
କହିବ ଆମ୍ବି କଣ ଆମ ଘରକୁ ଆଇଲେ ମୁଁ ସୋଧୁଚି।
କେହି ମୁଁ ତ ଗନ ଫୋନ କରି କହିବି ନା ମୁଁ କହିବି ତୋ ସ୍ତ୍ରୀ ତୋ ସ୍ୱାମୀ କୁ ଗୁଣି କରିକି ନେଇଯାଇଛୁ।
ହଁ ଆଉ ଅମ୍ବିକା ଏତେ ଡରୁଛି କାଇଁ ସେ।
ଦେଇ ତମ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଗୋଟେ ଏମିତି ଆସିଯାଇଛି ସନ୍ଦେହ ପଶିଯାଇଛି ତାଙ୍କର ସେ କଣ କରିବେ। ହଁ।
ଓହୋ। ଆଉ ଗପିଲା କେତେବେଳକରେ ଗଲା?
ମୁଁ ବା ଆଜି କହିଲି ଭାଇ କଥା ମୁଁ ମୋ ଜୀବନରେ ରାମଚନ୍ଦ୍ର ମୁଁ ଦେଖିନି। କିନ୍ତୁ ମୁଁ ତା ତାକୁ ଦେଖିକି ମୋ ଭାଇର ପାଞ୍ଚ ପାଞ୍ଚ ପଇସା ଗୁଣ ମୋ ଭିଣେଇଠି ନାହିଁ।
ହଁ।
ସତକଥା ପେଟ ରକ୍ତରୁ ଜନ୍ମ ହେଇଛି ମୋ ଭାଇ କିନ୍ତୁ ମୋ ଭାଇ ବହୁତ ପା ତାର ଅନ୍ତର ମୋ ପତି କରିଛି ମୋ ଭିଣେଇ ସେତିକି ମୋ ପ୍ରତି କରିନି। ହଁ
ଆହାଁ ମୁଁ କହିଲି ଗଲା କେତେ ବେଳକୁ କିଲୋ?
ଗଲା ରଧେ ସାଢେ ପାଞ୍ଚଟା ସୁଦ୍ଧା ଗଲା।
ସାଢେ ପାଞ୍ଚଟା ସୁଦ୍ଧା ଗଲା ଏତୋଳ ଯାଏଁ ସେ ଗପୁଥୁଲା।
ଗପିଲା ମୁଁ ଆ ବାରିଆଡେ ଅଧଘଣ୍ଟେ ଖଣ୍ଡେ ପନ୍ଦର ମିନଟି ଖଣ୍ଡେ ରହିଲା ସବୁ ତୋଳା ତୋଳି ଗଲା ସିଏ ତ ବାରି ଦେଖିକି ଭାରି ଖୁସି ଆଉ ହଁ। ଆଉ ତାପରେ ସାଢେ ପାଞ୍ଚଟାରୁ ଗଲାକୁରୁ ଘର ଦୁଆର ସବୁ ଦିଆ ଯେ ସି ସେ ଆମେ ଦୁଆରଠୁ ବାରି ଯାଏଁକେ ପୁରା ଓଳା ଓଳି କରିଦେଲା। କହିଲା କଇଲା ମୋ ଭାଉଜ ଫୁଣି ମତେ ଶହେ ଟଙ୍କା ଦବନି।
କ ହେ ହେ ହେ ହେ।
ଦେଇ ତାର ହାରି ପଦଟା ଶୁଣିଲେ ମୁଁ କହେ ଥାଉ କି ନ ଥାଉ ତାକୁ ଦେଇଦିଏ।
କଣ କହିଲେ ମୋ ଭାଉଜ ମତେ ଶହେ ଟଙ୍କା ଦବନି।
ଦବନି। ମୁଁ ଆଜି ଭାଇ ଦେଇ ହରୁ ମୁଁ ଶହେ ଟଙ୍କା ଆଣିଲି ମୋ ଭାଉଜ ଫୁଣି ଦବନି।
ତା କହିଲୁନି ତୁ ଯଦି ଦିନକୁ ଦୁଇଶ ଟଙ୍କା ପିଇବୁ ତୁ ରୋଜଗାର କତେ ତୁ ଦୁଇଶ ଟଙ୍କା ପିଇବୁ?
ମୁଁ ତାକୁ ଆଜି ବୁଝେଇଚି ପା ସେଇ କଥା।
କଣ କହିଲୁ?
ମୁଁ କଲି ଗାମ ଅନ୍ଦେ ଗଛ ଫଛ ବାରିଆଡେ ଟିକେ ଲଗା ମାର ମନ ଖୁସ୍ ଝିଅକୁ ଦବ।
ହଁ।
ହୁଁ ହଁ।
ହଁ ମମି ଲାଗିବ ବର୍ଷା ହୋଉଚି ଯେତିକିବେଳେ ପାଗ ହୋଉଚି ତାକୁ କହିଦେ କହ ବା ଉମ୍ ବାରି ସଫାସୁତୁରା କରିବ।
ହୁଁ।
ହଁରା।
ହୁଁ।
ଆଉ ଖରା ତ ନାଇଁ କାମ କୋଉଠୁ କଣ ହୋଉଛି।
ହଁ।
ସଫାସଫି କରୁ ସବୁ ମୁଁ କହିଲି ପରିଷ୍କାର ଓଳା ଓଳି କରିଦେଇ ଥିଲା?
କୋଉଠୁ ପା ଗୋଟେ ପତର ପଡି ନଥିଲା।
ହଁ।
ଭାରି ପରିଷ୍କାର ତା କାମ।
ହଁ।
ହୁଁ ଆଉ। ଖାଲି କଣ କହୁଚି କହିଲୁ ଦେଇ ଘର କୋହୁଚନ୍ତି କାମ ହବ ମୁଁ କହିଲି ଦେଇ ଘର ପାଗ ନ କଲେ କାମ ହବ ନେଇ।
ଆ ମୁଁ କହିଲି ତାକୁ ଭାଇ ଥରେ କହିଚି ସିଏ ସେଇଆକୁ ଦଶଥର ଗପିଚି ତୋ ଆଗେରେ।
ହୁଁ।
ସିଏ ଯେତେବେଳ କହିଲା କାମ କଥା ଭାଇ ତାକୁ କହିଲା କହିଲେ ବର୍ଷା ହୋଉଚି ଆଉ ବର୍ଷା ଭାଙ୍ଗିଯାଉ ଦି ଚାରି ଦିନ ପରେ କାମ ହବ। ହେଲା ଆଉ ହଁ ବର୍ଷା ହେଇକା ତ ଆଠ ତାରିଖ ଯାଁକେ ଏମିତି ବର୍ଷା ହବ ଆଉ ହଁ ଯାଉ ଆଉ ଦି ଚାରି ଦିନ ଯାଉ ତାପରେ ତ ବସ୍ ସିଏ ଝଗଡି କରଥିଲା ହେଲା ପଇସା ନବ ବୋଲି କି ଆ
ହଁ।
ହେଲା
ହଁ।
ଆଉ କଣ କରିବ
ଆଉ ଏମିତିଆ କପିଲା ଆଉ
ହଁ ସୁମୁ ଟା ମାଛ ଖାଇଥିଲେ ଟେଷ୍ଟ କି ଅନ ଟେଷ୍ଟ କହିଥାନ୍ତା ହଁ
ସୋମୁ ପୁରା ମାଛରେ ପଶିଯାଇଥିବ ଏଇଗା।
ହଁ ଯାହା କହିଲୁ ମୁଲି ମାଛ ଟା ପସନ୍ଦିଆ ହେଇଥିଲା ବା।
ପୁରା ଧୋଇଲା ବେଳେ ଆମର ସେ ଆସିିକି ପହଞ୍ଚିଲା।
ନାଇଁ ମୁଁ କହିଛି ଭାଇ କି, ଯାହାବି ହେଲେ ମୂଲି ବୁଧବାର ଦିନ ପଡିବ। ନା ଆଜି କୁଆଡେ ଅତର ଛତର ରୁ ପାକନ କହୁଛି ନଈରେ ଲୋ କ ମାଛ ଧଡୁଛନ୍ତି ସେଇ ଦଉଛନ୍ତି ସେଇଠି ଜାଲ ପ କଉଛନ୍ତି ସେଇଠୁ ଦଉଛନ୍ତି।
ଶୁଣୁ ପୁଅ ହାତରେ ତୁ କୋଉଦୁନ ଗୋଟେ ମାଛ ଦେ ମତେ ଗାଡି ଫାଡି ଚାଲିଛ କୋଉ ମାଂସ କିଲି ଦେଢ କିଲି କିଣିକି ପଠେଇଦେ
ହୁଁ
ହୁ ନୁହେନା ଏକାଥ ଦି ତି ଦି ତିନି କିିଲେ ଦେଇଗୁ ପାଞ୍ଚହ ଟଙ୍କା ମାନ ଆସଥିଲି କି ଦେଇଦବୁ ଖାଆନ୍ତୁ କେତେ ଖାଆନ୍ତୁ ଖୋଜେ କଥା
ହଁ ନାଇଁ ମୁଁ କହିଥିଲି ତ ଦେଖିବା ବୁଧବାର ଦିନ
ଦେଇ ଭାଇ ଯେତେ ଥର ମାଛ ଦେଇଥିଲା ଏଇଥିରେ ଉଆଳି
ଏଥିର ବଡ ବଡ ଦେଖା ଯାଉଛି ପସନ୍ଦଆ
ହୁଁ ଦେଲୁ ଯଦି ଏମିତିଆ ମାଛ ହେଇଥାନ୍ତା ତତେ ମୁଁ କହିଲି ଏମିତି ଯଦି ମାଛ ହେଇଥିବା ତୁ ଆରାମରେ ନେଇ ଆସି ମୁଁ ତୋତେ କାଟିକି ଭାଜିବୁଝି କି ଦେମୀ ମୁଁ ନିଜେ କାଟି ପାରିବି
ଆରେ ମୁଁ କଣ ଜାଣୀଚି ସେ ଟୋକା ବା ଦେଖୁଛି ମନା କଲା ବଇଲେ ମୁଁ କହିଲି ସେଇଥିରୁ ବୁଢା ଘରକୁ ଦି ତିନିଟା ଖଣ୍ଡେ ଦବାକୁ। ଭାଇ ତ ନାଇଁ ଥାଉ ବୁଢା ଘରକୁ ଅଲଗା କ କୋଉଦିନ ଦବୁ ଦେଇଦେ ତା ଶାଶୁକୁ ତା ଶାଶୁୁରକୁ ଖାଇବାକୁ ଭଲ ପାଆନ୍ତି ସେ ଖାଆନ୍ତୁ।
ଦେଇ।
ହଁ।
ମାଛ ଦେଖିକି ମାଆ କହିଲା ଏଇ ମାଛ କୁନି କଣ ତା ପୋଖରୀରୁ ଆଣିଛି।
କହିଁ ଲୁନି ହଁ।
ଉ ହୁ ପାଟି କଲ ମା କହିଲ ସେ ବଇଚି କାଇଁ ଏତେ ମାଛ କାହିଁକି ଦେଇଚି।
ହୁଁ ସେ ଭାଇ ଯାଇଥିଲେ ମା ଛ ଆଣିବାକୁ ଶୁଣିଲେ ମାଛ କୁଆଡେ ପଡୁଛି ନଈରେ।
ତାଙ୍କ ଦି ଭଉଣୀ କାନ୍ଦ ଦେଖିକି ଟିକେ ଶୁଣୁନୁ